ହାଲୋ ଭାଇ। ଭାଇ ହଁ ଶୁଭିଲାନା?
ହଁ ସୁଭା ଯାଉଚି।
ହଁ ତାହେଲେ ଏଥର କଅଁ ଚାଲିବ ଆଉ। କଅଁ ଖାଇଛ
ସେଇ ଭାତ ଅ ସେ ଡାଲି ଆଉ ପୁଟଲ ତରକାରୀ କରିଥିଲେ।
ହଁ ରାତିରେ କଣ ଖାଇବ?।
ହୁଁଉଁ। ରାତିରେ ସେୟା ଚାଲିବ ଆଉ। ମୁଁ ରୁଟି ଫୁଟି ତ ଖାଉନି।
ରାତିରେ ରୁଟି ନା ଭାତ?
ରାତିରେ ରୁଟି ନା ଭାତ ଭାତ।
ରା ଭାତ ଭାତ ଭା-ହୁଁ।
ଓ ହୋ। ଆ କାଲି ତ ନନଭେଜ ବାର ଯାଇଚି କାଲି ଅଁ-ଆଇଁଷ ବାର କଅଁ ଖାଇଲ କାଲି ଆଇଁଷ।
ହେଇଥିଲା କାଲି ହେଇଥିଲା ଦେଶି ଚିକେନ ହେଇଥିଲା। ଘରେ ଘରେ ଅଛନ୍ତି ନା ହଁ ଘରେ ଅ ଅଛନ୍ତି କେତେଟା ସେଇଥିରୁ ମୁଡ଼ି ଦଉଚୁ ଆଉ।
ଏ ହେ ହଅ।
ହ
ଘରେ ରଖ ଛ ନାଇଁ। ଆଉ ଦେଶି କୁକୁଡା ମିଳିଆ-ଉ ଦେଶି କୁକୁଡା ଟିକେ ଟାଣ୍ ଲାଗେ। ଖାଇ ହବ୍ ହବ ନା?
ଟାଣ୍ ଲାଗେ ହଁ କିନ୍ତୁ ଟେଷ୍ଟ ଲାଗେ ଆଉ। ବ୍ରଏଲର ଅପେକ୍ଷା ଟେଷ୍ଟ ଲାଗେ ହଁ। ଟିକେ ଟାଣ ହବ ଆଉ।
ଟାଣ ଟିକେ ଯ ଯୋଉ ବ୍ରଇଲର ଅପେକ୍ଷା ଆଉ। ହଁ ହଁ। ମୁଁ ଥରେ କରିଥିଲି ଯେ ଏରା ମ ଦେଶି କୁକୁଡ଼ା ଖାଇବା ଆମର ଅଭ୍ୟାସ ନାହିଁ। ଆ ବଇଲର ସବୁବେଳେ ଖାଇଲୁ ଆଉ ଦେଶି କୁକୁଡା ଥରେ ଖାଇଲୁ ଯେ ତାକୁ କଣ ଏମିତି ନାଗିଲା ଏତେ ଟାଣ ଯେ ତାକୁ ଅଧା ଖାଇଲୁ ଅଧା ହବା ଲୁ
ହଁ ସେ ଟିକେ ହାଡ ଟାଣ ଟିକେ ଲାଗିବ ଆଉ।
ତ ପୁଣି ତାକୁ କଣ କଲୁ ତାକୁ ପ୍ରେସରରେ ସିଜେଇଲୁ। ସେ କୋଉ ହଉଛି ଯାହା ହଉ ଟିକେ ବସିଲା ପରେ ଅଧଘଣ୍ଟେ ଖଣ୍ଡେ ସେ ପୁଣି ହେଲା। ଟିକେ ନରମ ହେଲା। ଆଉ ଖାଇଲା ଭଳିଆ ହେଲା। ଫୁଣି ତାକୁ ଖାଇବା ଦେଲୁ। ଆରେ ଭଗବାନ ଯୁହାର ହେଲୁ ବୋଲି ଆଉ ଦିନେ ଆଉ
ହଁ ସେଟି ଟାଣ ରହିବ ଦେଶୀଟା ଯେହେତୁ। ସେ ଟାଣ ରହିବ ତା ଆଉ ତା ଓଜନ ଦେଖୁନ ତା କିଲୋ ଆସିକି ହେଲାଣି ସାତଶହ ଟଙ୍କା।
ସାତଶହ ଟଙ୍କା କିଲୋ ବା।
ମଟନ ପାଖାପାଖି ହଁ କିଲିକିଆରା ସେଇରା ରେଡ଼
ଯେତେବେଳେ ଆରମ୍ଭ କଲୁ ରୋଷେଇ କରିବା ଆମଭ କଲୁ ଆଜି ଦେଶୀ ହେଇଛି ମାନେ ପୁରା ପିଲା ପୁରା ମନ ଖୁସି ଆଉ
ହଁ।
ପୁରା ସବୁ ଖାଇବା ରାମ୍ପଡା ଉପରେ ସବୁ ହେଲେଣି। ଦେଖିଲା ବେଳକୁ । ଦେଖିଲା ବଳକୁ ଆଉ କେହି ତ କାମୁଡି ପାରୁନାହାନ୍ତି ଖାଇବେ କଣ।
ହଁ ସେତିଏ ତା
ଚିଡିକି ସବୁ ନିଆଁବାଣ ହେଲେ କଲେ କି କୁକୁଡ଼ା ଆଣିଲ ଯେ ନାକୁ ହୋଉନିଇ। ଚିଡିିଲେ ହେଟୁ ଫୁଣି ଗୋଟେ ପେସର ମାଗିକି ଆଣିଲେ। ତାକୁ ପୁଣି ତା ଦେହରେ ପକେଇକି ଇଏ କଲେ ସେତବେଳକୁ ପିଲାଙ୍କ ମୁଡ ଭାଙ୍ଗିଗଲାଣି। କିଏ ପଳେଇଲାଣି ରାଗିକି
ହଁ ହଁ।
ଟିକେ ସେ ତାରେ ଅଲଗା ଜିନିଷରେ ଖାଇକି ମାତିକି ପୁରା ଚୁରୁ ଆଉ। ଆକୁ ଖାଇବାକୁ ଆଉ କାହାର ସମୟ କାହିଁ।
ସମୟ ହଁ ଦେଖିଲେ ହେଁ
କହିଲେ କଷିକି ନଗେଇଦିଅ ଜୋରରେ ବଢେଇ ଦିଅ ସିଏ ଏକଥରେ ହେଇଯାଉ।
ହଁ ଦେଖିଲେ ଗୋଟେ ବସିଥିଲେ ଗୋଟେ କଣ ଦେଶୀଟା ହବ ଦେଖିବା ଭଲ ଲାଗିବ।
ଗୋଟେ ଗୋଟେ ଗୋଟେ କଣ ଆଗ୍ରହ ସାଗରେ ଥିଲେ ସବୁ ଗୁରେ ଗୁରେ ବାହାରିଲେ ଆମେ ଖାଇବା। ପୁରା ମୋର ମନ ଖୁସି। ଆଉ ଯେତେବେଳେ ବାହାରି ଯାଇଛି ଦି ଚାରି ଖଣ୍ଡ ଢାଳିଛନ୍ତି। ସବୁଦିନ ମଟନ, ମଟନ ତହେଲେ ଖାଇ ହେଇଯାଇଥାନ୍ତା।
ହଁ।
ଆଉ ତ ଜାଣିପାରିଲେନି ମେନ କଥା। ଜାଣିପାରିଲାନି କେତେ ସମୟରେ କଣ କେମିତି କଣ ହବ?
ହଁ ହଁ। ଆଚ୍ଛା ଆଚ୍ଛା। କମ ସମୟରେ ଆଉ।
ଗୋଟେ ତରକାରୀଟା ଗୋଟେ କମ୍ପ୍ଲିଟ୍ କରିଦେଲା ପରେ ତାପରେ ଖୋଲାପରେ ପୁଣି ତାକୁ ଆଉଥରେ କରିବ।
ନା ନା ସିଏ ଆଉ ବାଗ ହବନି। ଯାହା ୱାନଟାଇମ ଗୋଟେ ସମୟରେ
ଥର ହୁଏ ସିଏ ସେଇଆ।
ହଁ।
ଆ ସେ କାମ ହେଲାନି ଗଲା ଆଉ। ତାପରେ ଯେତେବେଳେ ପୁଣି କରୁଛ ଏଥର ବଏଲର ଆଉ ସେ
ହଁ ହଁ।
ଆଉ କଣ ଆଇଁଷ ତ କଣ ଭଲଲାଗେ? ହୁଁ ଉ।
ଘରେ ଯେହେତୁ ଅଛନ୍ତି ଯେତେବେଳେ କେତେବେଳେ କଣ ମନ ହେଲା ମାନେ, ଦିଅ ସେଇଥିରୁ ଇଏ କର ନହେଲେ ଯଦି ନଥିବେ ଯଦି ସେମିତିଆଉ ବଡ଼ ସାଇଜି ଯଦି ନଥିବେ ଦିଅ ଉ। ବ୍ରଇଲର ଆଣିକି ଆସ ଆଉ।
ଭଲ ହେଇକି ଆସ ଆଉ। ନା ତମର ହେଇଗ ତମ ଖାଇଲଣି ଜାଣିଲଣି? ଯା ହାବିଟିଗଲାନି ଜମାପଡିବନି ଆରେ ନୂଆ ନୂଆ ଖାଇବ ସେଇଆ ଖାଇବ।
ହଁ ନୂଆ ହଁ ନୂଆ ନୂଆ ଯେ କୌଣସି ଜିନିଷ ତକ ଖାଇନଥିବ ନା ସେତିକି ଭଲ ଲାଗିବନି ଏ। ଯିବନି ଜମା। ଜିବନୀ ଜମା ହୁଁ।
ଆମେ ପା ଯାଇଥିଲୁ ଗୋଟେ ଥରେ ଗୋଟେ ସାଙ୍ଗକୁ ନେଇକି ଯାଇଥିଲୁ ଗାଁ ଗାଁ ପିଲା ଯାଇଥିଲୁ।
ଆମ ଗାଁରେ ଜମା ବଫେ ସିଷ୍ଟମ କେବେ ହେଇନଥିଲା। ଥରେ ଗୋଟେ ବଫେ ସିଷ୍ଟମ୍ ହେଇଛି, ଗୋଟେ ଲୋକ କରିଚନ୍ତି। ଆମେ ଯାଇଚୁ। ଖାଇବୁ ଆଉ। ଆଉ ଗାଁ ପିଲା ତ ଜାଣି କେମତି ସବୁ ହେଇକି ରା
ଖାଇବେ ହଁ ହଁ।
ଖାଇବେନି ପୁରା ରାଙ୍କାଣିଆ ତ ଖାଇବେ କଣ?
ହ ହ।
ଏନ୍ତି ତାଙ୍କର କରିଥିଲେ ଚିକେନ ପକୋଡା କରିଥିଲେ ହେଲା କି! ଆମେ ସେ ମୁଁ ମୁଁ କଥା କହୁଛି ଦଶ ବର୍ଷ ତଳର କଥା।
ହଁ ହଁ।
ଆମ ଚିକେନ ପକୋଡା ତ କେବେ ଧୀରେ ଦେଖିନଥିଲୁ? ସିଏ ସବୁ କରୁଛନ୍ତି ପକୋଡା-ଆ-ଆ-ଆ ଆଉ କଣ ହେରା ସବୁ ମକାରେ କରିଥିଲେ। ଏ ସବୁ କରିଥିଲେ, ଆମ ସାଙ୍ଗ ପିଲା ସବୁ ଯାଇଥିଲେ କିଏ ହାଫ୍ ପ୍ୟାଣ୍ଟ୍ କିଏ ଫୁଲ୍ ପ୍ୟାଣ୍ଟ୍ ଏମିତି ସବୁ ପିନ୍ଧି ଯାଇଛନ୍ତି।
ହୁଁ।
ହେଲା।
ଆଚ୍ଛା।
ଚିକେନ ପକୋଡ଼ା ଦେଖୁଛନ୍ତି, ସେ ଏରା କେମିତି କଣ ଖାଆନ୍ତି ଆଉ ଜାଣିନାହାନ୍ତି! ସେ ସିଏ ଦେଇ ଦେଇଛନ୍ତି ୟାକୁ ପକୁଡି ପକୁଡ଼ି ଭାବିଛନ୍ତି ଆଉ।
ଆଚ୍ଛା ଆଚ୍ଛା।
ଚୋବେଇ ଦେଇଛନ୍ତି ସେ କ ଶୁଣିଲେ ତାପରେ ଆଣିଲା ପରେ ଜାଣିଲେ ଯେ ଏଇଟା ଚିକେନ ରେ ତିଆରି ହେଇଛି।
ହୁଁ ହୁଁ।
ତାକୁ-ଉ-ଉ ଦି ଚାରି ଖଣ୍ଡ ଖାଇଛନ୍ତି ଭଲ ଲାଗିଛି ତାକୁ ପାକେଟରେ ପୁରେଇ ଦେଇଛନ୍ତି। ହେଲା ତାକୁ ଗୋଟେ କାଗଜରେ ପୁରେଇକି ପାକେଟରେ ସବୁ ପୁରେଇ ଦେଇଛନ୍ତି। ସବୁ ମାଗିକି ଆଣି ସବୁ ପାକେଟେ ପୁରେଇ ଦେଇଛନ୍ତି କଲେଜ ଆଗକୁ ଆଜି ଗାଁ ଘରକୁ ନବା ଆଉ ଘରକୁ ନେଇକି ଦେଖିବା କଣ କେମତି ସବୁ ହେଇଛି ଆଉ। ମଜା ହସ ହସି କଥା ଭାବିଲା ବେଳକୁ ଆଜି ଏତେ ହସ ଲାଗୁଛି। ଆମେ ଏମତି ସବୁ କାଣ୍ଡ କରିକି ଆଇଥିନୁ ଆମେ ବା ମାଛ ଥରେ ନେଇକି ପଳେଇ ଆଇଥିନୁ ଭୋ ମଝିରୁ ଆଁ ଆଁ
ହଁ। ମୁଁ କହିଲି ନୂଆ ଜିନିଷ ଯେହେତୁ ସେ ଦେଖିନାହାନ୍ତି ଆରେ କଣ ଜିନିଷ ଦେଖିବା। ଧରି ପଲେଇଛନ୍ତି ଆଉ।
ନା ତମର ଚି କେନ ପୋକୋଡ଼ା କଣ ଏମିତି ବନା ହୁଏ ଆମେ ଚିକେନ ଏବେ ତିରିଶ ବିଶ୍ଵାସ ହେଲାନି ପା ପିଲାଙ୍କୁ। ପିଲାଙ୍କୁ ବିଶ୍ୱାସ ହେଲାନି ସେଇଠି। ସେଇଟାରୁ ଦେଖିପାରିବେନି ସେଥିପାଇଁ ପକେଟରେ ପୁରେଇ ନେଇ ପଳେଇ ଆଇଲେ ଘରକୁ। ଏବେ ଆଉ
ଅଁ ହୋ।
ସେ ମାଛ ନେଇ ପଳେଇଥିଲ।
ହଁ।
ଏଇ ଯୋଉ ଚିଆର ବସିକି ଖାଇବାକୁ ଦିଅନ୍ତି, ଆମେ ଜାଣି ଶୁଣି ଯାଇ କଣରେ ବସିନୁ। ବସିଲା ପ କଣ ରେ ବସିବା କଣରେ ବସିଲେ ଆଣିିବ। ସୂବୁଧା ହବ।
ସୁବିଧା ହବ, ହଁ ହଁ କେଇ ଦିନୁ ଲୋକ ଏତେ ନ
ଲୋକ ଏତେ ନଥିବେ କଣ ରେ ଦେଖିବାକୁ ମାନେ କଣରେ ମାନେ ଆମ କଣର ଏପଟେ ପିଲା ବସ ର ଆମର ଏପଟେ ବି ଆମର ପିଲା ବସିବେ। ଅ ଅଲଗା ପିଲା ବସିଲେ ଅଲଗା ଲୋକ ବସିଲେ ତଙ୍କେ ଜାଣିଦେବେ, ସେଇଥିପାଇଁ ସେପଟେ ଆମର ତିନି ଚାର ତିନ ଜଣ ଏପଟେ ତି ତିନ ଜଣ ବସିଲେ।
ହୁଁ ହୁଁ।
କଣ ରହୁଚ ତାହା ଯାଇଥିଲା ସେ ଜରିରେ ପୁରେଇବ।
ଜରି ପୁରେଇବ ହଁ।
ସେପଟ ଜଣେ ଜରି ପୁରେଇବ ଏ ପଟେ ଜଣେ ପୁରେଇବ, ଆଉ ଯିଏ ମାଛ ପାଇଁ ଆଇଲା ଭାଇ ଢାଳ ଢାଳ ଭାଇ ଢାଳୁ ନ ଢାଳ କଣ ଏମତି ହଉଚ ଢାଳ ସେ ତାର ଦେଇଗଲା ଆଉ। ସେ ଯିଏ ଦେଇଥିବ ସିଏ ବି ସେ ଡାଉଟ୍ରେ ଥିବ କଣ ଇଏ ଏମତି ଖାଉ ଚନ୍ତି ମାଛ, ସିଏ ଆଉ ଜାଣି ଟିକେ ଆମେ ଆଉ ନବା ଚକର ଅ ଛୁ ଚୋଲି ଆଉ ଉ ସବୁକ୍ ପୁରୀରେ ଜର୍ରେ ଜଣକା ଜଣକା ତିନି ପିସ ନେଖେ ଭାଗ ପଡିବ ଯାଆହେଲେ ଏକାଥରେ ବାର ପନ୍ଦର ପିସ୍ ଖଣ୍ଡେ ପୁରୀ ଦେଇଥିନୁ।
ହଁ ହଁ।
ଇଏ ତା ପକେଟରେ ସବୁ ସମନ୍ଦ ପକେଟରେ ଦି ଦିଟା ପଶିଥିବ।
ଆଛା।
ସେଇ ନୂଆ ନୂଆ ସବୁ ଯେତେବେଳେ ଯାଉୁ ବୁଝିଖିୟାକୁ ଏଇ ସବୁ କାଣ୍ଡ କରିକି ଆସୁ।
ହଁ ହଁ ହଁ।
ଆଃ ତାପରେ ସେ ସବୁ କଥା ଦିରେ ଯେତେଳେ ବଡ ହେଇକି ଏବେ ଯେତେବେଳେ ଯାଉଥୁବୁ ସେଇୟା ସବୁ ଭାବିକି ହସ ଲାଗୁଛି।
ହିଁ ହିଁ ଆଉ ସେ ଛୋଟ ବେଳେ ହଁ ସେ ଛୋଟ ବେଳେ ସେୟା ହୁଏ ଆଉ।
ଆଉ। ଆଉ କୁଆଡେ ବୁଲାବୁଲ୍ କରିବା ଯାଇଚ। ଉୁଁ ଉ କଁ କଇଲ?
ଆମର ସେମିତି ଗୋଟେ ପିଲାଟା ସେ ତାର ଅ ଇହଁ ସେ ଖାଇବା ପିଲାଟା। ହେଲା କି? ଖାଇଆ ପିଲାଟା ସ୍ ସେ ଥରେ ସେ ତାକୁ ସମ୍ ମାନେ ଦିଇ ତିନି ଥର ଖାଇବା ବସିଲା ମାନେ ତ ଆମେ ଯାଇ ଥିଲୁ ସେମିତି ଭୋଜିରେ ଏ ସେ ବସିକି ସବୁ ଖାଇଲୁ।
ଦି ତିନ୍ଟା ରାଉଣ୍ଡ ମାରିଦେଇଚି ଆଉ।
ହଁ ଖାଇଲୁ ଖାଇଲୁ ଯାଆ ତାପରେ ସବୁ ଆମେ ଅ ଉଠିକି ପଳିଆଇଲୁ ଧୋଇବା ପାଇଁ ସେ ତାର ସେମିତି ଉଠିଲାନି ସେମିତି ବସିଛି। ହେଲା କିି? ସେମିତି ସେମିତି ବସିଚି ସେକ୍ ଖଲି ଫଲି ଇ ଯୋଉ ଅଇଁଠା ଖଲିଉରା ନେଇଗଲେ ହେଲା କି? ପୁଣି ଆ ଆଉରି ଖଲି ପକେଇଦେ ହେ ହେ ହେ।
ୟେ ସେଇନ୍ଦୁ ବଇଚି ଏ ହେଁ ହେଁ
ଏମିତି ବଇଚି। କଲି ପକେଇଲା ଫୁଣି ଦେଲେ ଫୁଣି ଦାବିଲା।
ଏ ଭଗବାନ।
ସିଏ ଅଉ ବଏ ଖାଇଗଲା ଖାଇଲାପ୍ ପିଲାଉ
ଷ୍ଟାର୍ଟର ଗୋଟେ ଥାଏ ନା କି ଆରମ୍ଭରୁ ଗୋଟେ ଦ୍ୟନ୍ତି ଷ୍ଟାର୍ଟର
ହଁ ଷ୍ଟାର୍ଟର୍।
ତାପ୍ରେ ଆମେ ଏ ସେମିତି ଯାଇଛୁ ଯେତେବଳେ ନୂଆ ନୂଆ ଖାଇବାକୁ ଏ ଷ୍ଟାଟର ଫାଟର କଁ ଆମେ ଜାଣିନଥିଲୁ। ଆରେ ପସିିଗଲାଳୁକୁ କଣ ଏତେ ହଁ କଣ ପାଣି ଦୋଉଚନ୍ତି। ପ୍ରିୟକେ ସାଳ ଲେମ୍ବୁ ପାଣି ସରବତ ପାଣି ଚାଲ ଆଇସ୍କ୍ରିମ ଏ ସବୁ ଦେଖ୍ ଖି ଦେଇଛ ଯେତେବେଳେ ଆମେ ଆଗେ ସେଇଥିରୁ ବହେ ଖାଇ ଦେଇଛୁ। ଜଣଙ୍କ ଦିଦିଟା ଆଇସ୍କ୍ରିମ ଖାଇଦ୍
ହୁଁ।
ଦିଇ ଦିଇଟା ଆଇସ୍ ଆଉ ସେ ଯୋଉ ଇଏ କେ ଖାଇରବ୍ ତାପରେ ଆ ପେଟ ଫୁଲ୍ ହେଇଗଲା ମାନେ ୟାକୁ ଖାଇଲା ବେଳେ ମନେ ନାହିଁ ଯେ ଆମେ ଭୋ ଜି ଖାଇବାକୁ ଆଇଛୁ ବୋଲି
ଭୁଜି ଖାଇବାପାଇଁ ଆଇଛୁ ହଁ
ତାକୁ ଖାଇ ପି ସାଇଲା ପରେ ତ ସେ ଡାକିଦେଲେ ଆସ ଖାଇବାକୁ ଯିବ ଆମ ପିଲା ସବୁ ଆଁ କରି ଅନେଇ ତାକୁ ଅନେଇଛି ସେ ତାକୁ ଅନେଇଛି ଆର ତ ପେଟପୁରି ସାରିଲାଣି କହିଲେ ହେ କଣ କଲେ ବେ ଆବେ ଭିତରେ ଖାଇବାକୁ ହେଇଛି ଏ ସଳା ଆମେ ସବୁ ବାହାରେ ଖାଇଦେଇଛେ ବ‌ଇଲେ ଏଇଠି ଯିବ ନା କଣ ହେହେ ହିହି ତାପରେ ଦେଖିଲା ବେଳକୁ ସେ ଭିତ୍ ଭିତରେ ଖାଇବାକୁ ଦଉଛନ୍ତି ଆଉ ଭିତରେ ପଶିଲା ବେଳକୁ ଆଉ କଣ ଖାଇ ହଉଛି ଆଉ ଭାତ ମୁଠେ ରହିଲା ସେତିକି ଖାଇ ହେଲାନି
ହଁ ଏଠି ତ ସବୁ ପେଟ ଫୁଲିଥିବ ଏଇଟା ଖାଇକି ଆଉ ଆଉ ସେଠି କଣ
ପେଟରେ ଆଉ ଜାଗା ଥିବ ପାଣି ପୁଣି ପେଟେ ପେଟେ ପିଇ ଦେଇଛୁ ହଁ ସାଙ୍ଗେ ସାଙ୍ଗ ନେ ଗୋଟେ ମୁତାମୁତି କରିକି ଆଇନ ଆଉ ମୁତିଲେ ଆଉ କେତେ ବାହାରିବ
ହଁ ସାଙ୍ଗେ ସାଙ୍ଗେ କୁଠୁ ବାହାରିବା
ସାଙ୍ଗେ ସାଙ୍ଗେ କୁଠୁ ପ‌ଇସା ତ ବାହାରିବ ସାଙ୍ଗେ ଗୋଟେ ତଥାିପି ବାଧ୍ୟରେ ବନ‌ଉ ଯାଇକି ବସିିକି ଆଇନୁ ଯେତିକି ଅଳ୍ପ ଅଳ୍ପ ଖାଇ ଆଇଁଷ ଟିକେ ଟିକେ ଖାଇକି ଆଇନୁ ଆଉ
ଖାଇଯାଇ ନଥିବ ଆଉ ସେଇଟା ସବୁ ଷ୍ଟାର୍ଟର ତ ଖାଇକି ତମେ ପେଟ ଫୁଲି ଯାଇଥିବ ଆଉ କୋଉଠି ଖାଇବ ମେନ୍ ଟାକୁ?
ହଁ ବା ସବୁ ଅଛି ସିଏ ଯେତେବେଳେ ସବୁ ଥୋଇଦେଲା ଆମେ ସବୁ ଦେଖ କି ଆକାବାକା।
ହଁ
ଏଁନ୍ତି ଏଆ ଆଉ ନୂଆ ନୂଆ ଯାଇଥିବ ସବୁ କାମ ନୂଆ ନୂଆ ଯୋଉ ଗାଁରେ ସେ ସବୁ ଜିନିଷ ଆରମ୍ଭରୁ ସେ ଭାରି ମଜା ନାଗେ।
ହଁ ସେ ଗାଁ ରେ ସବୁୁ ମଜା ଅଲଗା ପା।
ସେ ସବୁ ଜାଣିନଥିବେ। ହଁ ଜାଣିନଥିବେ ସବୁ ସେଇୟା ହୁଏ।
ମାଛ। ଧାରା ହେଇଛି ଗାଁରେ କେବେ?
ମାଛ? ଆଗେ ଆଗେ ଧରା ଧରି କରୁ ହଁ ହଁ ଧରା ଧରି ହୁଏ।
ହଁ।
ହୁଉ ଏ ସବୁ ଦେଶ ପୋଖରୀଟା ଅଛି ନା ଗୋଟେ ସେଇ ସବୁ ଛାଡନ୍ତି ମିଶିକି ସବୁ ଛାଡନ୍ତି ଆଉ ତାପରେ ଧରିକି ସବୁ ବିକ୍ରି କରନ୍ତି ଜାଲ ଫାଲ ଟାଣିକି ପୁରା ଧରିବେ ଆଉ।
ହଁ ହଁ ହଁ।
ବଡ଼ ବଡ଼ ଜାଲ ପକେଇକିି
ନାଇଁ ବା ଜାଲ ନାଇଁ ଏଇ ଯୋଉ ଭଳିଆ କରି ଯୋଉ ଧରନ୍ତିନି ଅଣ୍ଟି ପାଣିରେ ସେ ଏମିତିଆ ମାଛ ଆମର ଗାଡିଆ ଆମର ଗୋଟେ ବଡ଼ ପୋଖରୀଟେ ହେଲା ଆଗେ ସବୁ ପେଣ୍ଟ ପିନ୍ଧ ପେଣ୍ଟ ପିନ୍ଧି ସ୍କୁଲ ପେଣ୍ଟ ତ ପିଧାଯାଉଥିଲା ଆଉ ପେଣ୍ଟ କିଣା ହଉ ଥିଲାକି?
ହଁ ସେଇ ସ୍କୁଲ ପେଣ୍ଟ।
ଣ୍ଟ ମିଳୁଥିଲା ସେଇ ସ୍କୁଲ ପ୍ୟାଣ୍ଟ କ ସାରଙ୍କୁ କହିକି ଦିଟା ତିନିଟା ଖଣ୍ଡେ ନେଇଲେ ବାପା ଯାଇକି କଥିଲେ କି ଆଉ ଗୋଟେ ଗୋଟେ ପ୍ୟାଣ୍ଟ ଦେଇଦିଅ ଛୁଆଙ୍କୁ ହେଲା ହାଇସ୍କୁଲରେ ଯୋ ମିଳେ ହାଫ୍ ସବୁ ବ୍ଲୁ କଲର ମିଳେ ନା
ହଁ ହଁ ବ୍ଲୁ କଲର ପ୍ୟାଣ୍ଟ୍ ବ୍ଲୁ ପ୍ୟାଣ୍ଟ୍ ହଁ।
ପେଣ୍ଟ ସବୁ ଶପ୍ତ ପିନ ମରା ହେଇଥିବ ଆଉ ତ କାମ କରୁନଥିବ ସେ ବଟମ ଫଟମ କୁଆଡେ। ପଳାଇଥିବ।
ହଁ ସିଏ ତ ଦି ଦିନରେ ସବୁ ଛିଣ୍ଡିକି ଛିଣ୍ଡିକି ସବୁ ପଳେଇ ଦିିବ ହଁ।
ବୁଝିଲ ନା।
ଆଚ୍ଛା।
ସେ ଯୋଉ ପୋଖରୀ ଟା ଯେତେବେଳେ ତ ଘଣ୍ଟା ଘଣ୍ଟି ହବ ବୁଲାବୁଲି ହବ ସେ ସବ କାଦୁଅ ହେଇ ସେ ସବୁ ଓଦା ହେଇଯାଇଥିବ ନେଇଯାଇଥିବ ହେଲା ଆମର ଗୋଟେ ପିଲା ତା ନାଁ ହଉଛି ଆମର ଟିଗି। ତା ନାତି କି। ସିଏ କଣ କରି ସେ ମାଛ ଧରୁଛି ବୋଲିକି।
ହଁ।
କାଦୁଅରେ ପଶିକି ଯେତେବେଳେ ବାହାରି ପଡିଛି।
ଆଚ୍ଛା।
ପେଣ୍ଟ ପୁରା ଖସିଗଲାଣି ତଳକୁୁ।
ଓ ଓଜନ ରେ।
ମାନେ ଜାଣି ପାରୁନି ଯେ ଖସିଗଲାଣି ବୋଲି। ତାପରେ ବୁଲୁଛି ଆଉ ହେଁ ହେଲା।